ହଁ।
ହଁ।
କଣ କରୁଚ?
ଏଇ ବସଥିଲି।
ଓହୋ।
ହୁଁ ହ
ଆଜି କଣ ସବୁ ତମର ରୋଷେଇ ହେଇଥିଲା?
ଆମର ଆଜି କଣ ଆଜି ଆଇଷ ବାର ଟା ଅଣ୍ଡା ତରକାରୀ ହେଇଥିଲା। ଆଉ ସଜନା ଶାଗ ଏ ଯୋଉ ମସୁର ଯାଇ ପକେଇକି
ହା
ଆଉ କଣ ବାଇଗଣ ପୋଡା ଫୋଡା ହେଇଥିଲା ସବୁ ଆଉ। ହୁ
ଓହୋ।
ଆଉ ତମର ଆଜି ତ ଆଇଁଷ ବାର ଥିଲା ଆଇଁଷ ହେଇଥିଲା ନା?
ହଁ ଆମର ଆଜି ମାଛ କରିଥିନୁ।
ହୁଁ ହୁଁ।
ହ ଏଇ ଆନ୍ଧ୍ର ମାଛ ତ ସେମତି ଆନ୍ଧ୍ରାର ରୋହି।
ଓ ହୋ ମାଛ ତ କେତ ପ୍ରକାର।
ରୋହି ମାଛଟା ମାଛ ତରକାରୀ ଆଉ ଡାଲି ଏତି ହେଇଥିଲା ଆଉ, ନା ଆଇଷ ଆଉ ତ ସାଧା ଆଇଟମ କିଛି ବି ଦରକାର ନାହିଁ। ଆଇଁଷ ଯୋଉଦିନ
ତାପରେ ଭାକୁର ମାଛ ଟା ଟିକେ ବେଶୀ ଟେଷ୍ଟ ଲାଗେ, ରୋହୀ ଠୁ ନାଇଁ କି?
ହଁ ହଁ ତାର ଟିକେ ମୁଣ୍ଡ ଟା ବି ବଡ ସେଥିପାଇଁ ସେଟା ଟିକେ ଭଲ ଲାଗେ ଆଉ।
ଓ ହୋ। ଆଉ କି କି ମାଛ ତମକୁ ଭଲ ଲାଗେ ଖାଇବା ପାଇଁ?
ଏଇ ଦେଶୀ ଚୁନା ମାଛ ସେଇରାକ ଭଲ ଲାଗେ ଖାଇବା ପାଇଁ। ଯୋଉଟା ମାନେ ପୁରା ଛୋଟ ଛୋଟ ମାଛ ତାକୁ ନୋଳା ପୋଡ଼ା କରିଦବ। ସେଇ ମାଛ ଗୁରା ଭଲ ଲାଗେ ବଡ ମାଛ ଅପେକ୍ଷା ସେ ମାଛ ବି ଭଲ ଦେହ ପାଇଁ ବି ଭଲ ଦେଶୀ ମାଛ ଟା। ଉଁ ମତେ ତ ସେଇଟା ଭଲ ଲାଗେ ଆଉ।
ଛୋଟ ଛୋଟ ମାଛ କୁ ନୋଳା ପୋଡା ଯାଏ।
ହଁ ହଁ ତାକୁ ବେସର ଫେସର ଦେଇକିନା ସବୁ ନୋଳା ପୋଡା ଯାଏ ଆଉ। ପୁରା ଛୋଟ ଛୋଟ ଯୋଉଗୁରା ଦେଖିବ ଧାନ ଫୁଲ ଖେଳେଇଲା ବେଳେ। ହୁଏ ସେଇ ମାଛ ଟା ପଡେ ସେଇ ମାଛଉରା। ଆଉ ତା ଠୁ ଯଉ ଗୁରା ଟିକେ ବଡ ବଡ କରାଣ୍ଡି ହେଇରା ଏତେ ବାଗ ଲାଗେନି କଣ କୁହନି ପିତା ଲାଗେ ସେରାକ। ହେ ଭଲ ଲାଗେନି ଖାଇବା ପାଇଁ ଯଦି ଖାଇବ ପୁରା ବଡ ମା ଛ ନହନେ ପୁରା ଛୋଟ ମାଛ ପିତା ଲାଗିିନଥିବ କି କିଛି ନାହିଁ ସେଇ ମାଛଟା ଖାଇବୁ ଆଉ ମୋ
ଭାରି କଷ୍ ତ
ନା ସେ ମାଛରେ କଣ ଏତେ ବାଛି ତ ପଡେନି ସେଟା ପୁରା ଆସେନା ପରିଷ୍କାର ସମା ନେ ଖାଲି ଟିକେ ଖାଲି ଧୋଇବ କାତି ଫାତି ତ ଛାଡିବନି ଏଇଟା ଛୋଟିଆ ମାଛର ନା। କାତି ବି ଛଡ଼ାଯାଏ ନାହିଁ ହେରାରେ ଆଉ।
କାତି ଛଡା ଯାଏନି ଯାହାର ରେ ଯୋଉ ଯୋଉଠୁ ଆଣିଥାନ୍ତି ବିଲ ଫିଲ ମାନଙ୍କରୁ। ସେରା କଣ କହିଲ ଖାଲି କାଦୁଅ କାଠି କୁଟା ହଁ। ସେଇରା ତ ସେଇରା କଥା କହୁଛି।
ସେଇରା ଖାଲି ବାଛିତେ ପଡିବ କିନ୍ତୁ ଆଉ ଥରେ ଥରେ ପା ମାନେ ଭଲ ମାଛ ଧରା ଆସ ସେ କିଛି ନଥିବ ସେ ମାଛ ଗରାକ ଖାଲି ତାକୁ ନେଇଯିବା ହଉ ଭାଜି ହଉ କି ଛାଙ୍କି ହୋଉ ସେଟା ତ ଭଜା ହବ ଛାଙ୍କ କି ବି ହବନା ହେରା ପୁରା ଛୋଟ ଛୋଟ ନା ତାକୁ ଟିକେ ତେଲରେ ଭାଜିକି ମସଲା ସେଇ ଗୁଡ଼ା ନଳ ପୋଡା କରିବୁ ଆଉ।
ଜୋରେ ବି ଛା କି ଯୋଉ ମାଛଗୁରା ଖାଆନ୍ତି ସେଇ ମାଛ ଗୁରା ବି ଭଲ ଛାଙ୍କିକି କଡ଼କଡିଆ କରି ଛା ଦେଲେ ବି ଖାଇବାକୁ ଭଲ ଲାଗେନି ଟେଷ୍ଟ ଲାଗେ।
ମାନେ ଏଇ କଣ କଣ୍ଟା ଲାଗେ ବୋଲି ମତେ ଟିକେ ମାଛ ଟା ମୋର ପସନ୍ଦ ନୁହେଁ ଏତେ। ଟିକେ କଣ୍ଟା ଲାଗେ ନା ମୁଁ ସେଥିପାଇଁ ଏତେ ଖାଏନି କିନ୍ତୁ ଚିକେନ ଟା ମୋର ପ୍ରିୟ। ଚିକେନ ମଟନ ଏଇରା ହେନେ ମୁଁ ଖାଇମି ମା ସବୁ ଯଦି ଖାଇମି ପୁରା ବଡ଼ ମାଛ ଯୌରା ବେଶୀ ମାନେ ବେଶୀ କଣ୍ଟା ନଥିବ ବଡ ବଡ କଣ୍ଟା ଥିବ ସେ ମାଛ ଟା ବାଛିିକି ଆଉ ନା ନା ମାଛ ଟା ମୋର ମତେ ପସନ୍ଦ ନୁହ।
ଓହୋ।
ମାଛ ତ ଜାଣିଥିବ ମାନେ ବେସର ଦେଇକିନା କରନ୍ତି ଛୋଟ ମାଛଟା କିନ୍ତୁ ବଡ଼ ମାଛଟା କଣ କୁହନି ସେଇ ବେସର ମସଲା ଏମିତି ମିଶେଇକି କରିବ ଟିକେ ଟେଷ୍ଟ ଲାଗେ।
ମାଛରେ କଣ କି ଟିକେ କଣ୍ଟା ଥାଏତ ଏଥିପାଇଁ ବେଶୀ ଲୋକ ପସନ୍ଦ କରନ୍ତି ଖାଇ ସାରିଛି।
ହଁ ତମେ ଭଲ ପାଅ ନା ଖାଇବା ପାଇଁ?
ମୁଁ ନା ହଁ ମୁଁ ଖାଏ ମୁଁ ବି ସେଇ ଚିକେ ମଟନ ବେଶି ଟିକେ ଖାଏ। ଆଉ ଏଇ ମାଛରେ କଣ୍ଟା ଯୋଗୁ ବେଶୀ ଖାଇପାରେନି। ମାନେ କଡକଡି ହେଇକି ଛଣା ହେଇଥିବ। ଭଜା ମାଛ ଗୁରା ଟିକେ ଭଲ ଲାଗେ ହଁ ତରକାରୀ ଭଲ ପାଏ ମାଛ ଖାଏ କିନ୍ତୁ କଣ କହିଲ କଣ୍ଟା ଯୋଗୁ ସେ ଟିକେ
ସେରେ ମାନେ ଟାଇମ ଲାଗେ ନା ତାକୁ ଟିକେ ଟାଇମ ଲାଗିବ ମାଛ ଟା ଖାଇଲା ବେଳକୁ ଆଉ ଚିକେନ କଣ ସେଇନା କେ ଖାଇଦବା ସେଟାରେ କିଛି ଇଏ ନାହିଁ। ଆଉ ତମର ଆଜି କଣ ସବୁ ରାତି ରୋଷେଇ କଣ କରିବ?
ରାତିକି ଆଜି ଚିକେନ୍।
ହୁଁ, ହୁଁ।।
ବାହାଘର ଅଛି ମାନେ ତ ଚିକେନ ଆଉ ତା ପୂର୍ବରୁ ହେଇଥିଲା ଦେଶୀ ଚିକେନ।
ହୁଁ।
ମଟନ୍ ତ ଏଠି ସହଯେ ମିଳୁନି ପାଖ ଆଖରେ।।
ହଁ, ତାପରେ ବାହାରକୁ ଯିଏ ଗନେ ଆଣିଥିବେ କି କଣ।
ହଁ, ହଁ।
ସବୁଆଡେ ସେଇଆା ଆଉ ମଟନ ଟା କଣ ସଦାବେଳେ ମିଳେ କି? ହେରା ମାନେ କୌଣସି ଦେଖିବ ଧର ରଜ ଅଷ୍ଟମୀ ମାନେ ଏଇଥିରେ ବେଶୀ ମାରନ୍ତି। ବାହାଘର ଏଇ ଟାଇମ୍ ରେ ବେଶୀ ମାରନ୍ତି। ସବୁ ଟାଇମ୍ ରେ କଣ ଏତେ ପାଇବେ। ହୁଁ।
ନୁହଁକି?
ହଁ, ସେଇ ଟାଇମ୍ ରେ ହିଁ ଆ
ହୁଁ ହୁଁ ଚାରିଟା ବେଳେ ତ ଛୁଆ ଟିକେ ଖେଳୁଛନ୍ତି ଯେ।
ହଁ, ତ ଖେଳିବେ ଆଉ ତାଙ୍କୁ କଣ କହିବା। ଆଉ ତମ ପୁଅ ପା ଏଇନା ସ୍କୁଲରେ ପାଠ ପଢ଼ୁଛନ୍ତି ନା କଣ।
ହଁ, ହଁ ତାର ଇଉ କେଜି।
ହଁ, ହଁ ସ୍କୁଲ ସବୁ ଛୁଟି ଥିଲା ଏବେ ତ ସବୁ ଖୋଲା ହେଲାଣି।
ହଁ, ସ୍କୁଲ ଖୋଲା ହେଲା ସେ ତ ସ୍କୁଲ ଯାଉଛି।
ହୁଁ, ହୁଁ ଯାଉଛି ନା ସବୁଦିନ।
ହଁ, ହଁ ଯାଉଛି। କାଲି ବର୍ଷଟା ହେଇଥିଲା ତା ଜୋରେ ସେ କଣ କହ ହେଲା ଯୋଉ ବସ୍ ଟା ଆଉ ଆସି ପାରିଲାନି ରାସ୍ତାରେ ଡାଳ ଭାଙ୍ଗ କି ପଡୁଥିଲା କଣ। ମିଛ ରେ ଆଉ। ସେଥିପାଇ ଆସି ପାରିଲାନି ବୋଲି ସେ କାଲି ଯାଇନଥିଲା ଆଉ। ଘର ବି କେହି ନଥିଲେ ନେଇକି ଛାଡିବା ପାଇଁ। ସେଇଥି ପାଇଁ କାଲି ଯାଇ ନଥିଲା ଆଉ ଘରେ ତ ରହିଲେ ଛୁଆ ଯାହା ହଉଛନ୍ତି ଚଗଲା।
ନାଇ ଏତେ ତାକୁ ଟାଇମ୍ ମିଳୁନଥିବ ନା ସ୍କୁଲ ଯାଉଛି ନା ଟାଇମ ମିଳୁ ନଥିବ ଚଗଲା ଏତେ।
ହଁ, ସ୍କୁଲ ଗଲେ ତ ଚଗଲା ହବକୁ ଟାଇମ୍ ମିଳୁନି ଘରେ ରହିଲେ ମାନେ ଏଟା ଲାଗ ସେଟା ଲାଗ। ଏଟା ଖାଇବୁ ସେଟା ଖାଇବୁ।
ପୁଅ ତଆଉ କଣ ସେ ଚଗଲା ହେବେ, ହଁ। ନା ଛୁଆ ଥ ଏବେ ସବୁ ଚଗଲା ହଉଛନ୍ତି ଆଉ କଣ କାଇଁ ଇଏ କରିବ।
ହୁଁ ହୁଁ ସବୁ ଛୁଆ। କିଛି କିଛି ଛୁଆ ଟିକେ ଅଧିକ ଚଗଲା ସିଏ କଣ ମାନେ ଜିଦି କରୁ ଆଜିକାଲି ଛୁଆ ବେଶୀ।
ହଁ ପା। ସେଇ ତ ଜିଦି ଆମର ତ ଛୋଟ ଛୁଆ ଜିଦି କରଛନ୍ତି। ଆଉ ଛଡ ବଡ ଛୁଆଙ୍କ କଥା।
ହୁଁ। ଜିଦିଆ ହେଲା ବେଳକୁ ବା ହଇରାଣ କରୁଛନ୍ତି ମାଡ ଗାଳି ଖାଉଛନ୍ତି ଆଉ କଣ କରିବ।
ହୁଁ, ଆଉ ତମେ ସନ୍ଧ୍ୟା ବେଳେ କଣ ଖାଅ ନା ନାହିଁ।
ହଁ, ମୁଁ ଚା ଟିକେ ପିଏ ଏଇ ପାଞ୍ଚଟା ସାଢ଼େ ପାଞ୍ଚଟା ବେଳୁ କୁ ଟିକେ ଚା ପିଇବି।
ହୁଁ।
ଚା, ବିସ୍କୁଟ ଟିକେ ଖାଇବ ଆଉ।
ଚା ବିସ୍କୁଟୁ ନା ଆଉ ଜଳି
ନା ଜଳୀ ଖିଆଦିନେ ଦିନେ ଖାଏ। ପ୍ରାୟତଃ ସବୁଦିନ ଚାହା ଟା ସନ୍ଧ୍ୟାବେଳେ ଆଉ ବିସ୍କୁଟ।
ଚାହା ବିସ୍କୁଟ୍। ହୁଁ ମାନେ ସେଠି କଣ ଜାଣିଛି। ମିଠା କିଛି ମିଳେନି ଯୋଉ ତିଆରି ହେଇଥାଏ ସେଇ ଜଳଖିଆ।
ପାଖରେ ତ କିଛି ମିଳୁନି ପାଖରେ ମିଳିଲେ ବି ଘରେ ବି ଲୋକ ନାଁ ଯାଇକି ଆଣିବାକୁ।
ଓ ନାଇଁ ସନ୍ଧ୍ୟା ଟାଇମରେ ନ ଟିକେ ଜଳି ସନ୍ଧ୍ୟା ଟାଇମ୍ ଜଳଖି ଭଲ ଲାଗେ ନା। ଚା ଟିକେ ଜଳିଖିଆ ଟିକେ ହେଇ ଥିବ।
ହୁଁ ଜଳଖିଆ ଘରେ ଯାହା ବନଉ ବାହାରୁ ସବୁ ଖାଉଛୁ ସବୁଦିନ ଆଣି ଖାଉ ନା ଦେହ ପାଇଁ କଣ ଭଲ କି ତେଲ ଭାରି ଦି ଶୋଇନ?
ହୁଁ ଏ ଦିନେ ଦିନେ ଖାଇବୁ ନା।
ହୁଁ ହୁଁ ହୁଁ।
ଆଉ ତମ ପୁଅ ଏଇନା କୋଉ ସ୍କୁଲରେ ପାଠ ପଢୁଚି?
ଏ ଇଂଲିଶ ମିଡିୟମ ସ୍କୁଲ୍ ରେ ଆଉ
ଏବେ ତ ସବୁ ଛୁଆ ସେ ଇଂଲିଶ ମିଡିୟମ ତମର ସେଠି ପାଖରେ
ପାଖ ନୁହେଁ ଅଧଘଣ୍ଟେ ର ବାଟ। ଅଧଘଣ୍ଟେ କଅ କିନ୍ତୁ ସ୍କୁଲ ଛୁଟି ହେବାର ଘଣ୍ ଘଣ୍ଟେ ପରେ ସେ ଆସିକି ପାଞ୍ଚୁଛନ୍ତି ଘରେ।
ମାନେ କଣ ଗାଡି ଆସୁଚି ନା କିଏ ନଉଛ ଛାଡିବା ପାଇଁ।
ହଁ ହଁ ନା ନା ଗାଡି ଯାଉଚି ଆଉଚି ସକାଳେ।
ହୁଁ।
ଆଣିକି ଛାଢୁଛନ୍ତି ସେଇ ଗୋଟେ ସାଢେ ଗୋଟେ ହେଇଯାଉଚି ଆଉ
ଲେଟ୍ ବହୁତ ହେଇଯାଉଛି ଗୋଟେ ସାଢ଼େ ଗୋଟେ ହେଲା ବେଳକୁ ଛୋଟ ଛୁଆ ନା
ହୁଁ କଅଁ କରିବା ବସ ସବୁଆଡେ ଛାଡି ଛାଡି ଆସୁଚି। ହଁ ଆହୁରି ତ ଛୋଟ ଛୁଆଥିଲେ ଦିଟା ହେଇଯାଏ ଏବେ ତ ହେଲେ ସାଡେ ଗୋଟେରେ ଆଉଚ଼ନ୍ତି।
ହଁ ତାପରେ ଏବେ ବି ବର୍ଷା ସିଜିନି ଥାଉ ଏଇଠି ବର୍ଷା ସିଜିନ୍ ଟା ହେଲା ଆଉ ଲେଟେ ଟିକେ ହବ।
ହଁ। ରାସ୍ତା ବସ୍ତା କ କଦୁଅ ହେଇଥିବ।
କେବେ ଖରା ପାଇଁ ଶୀଘ୍ର ପଳେଇ ଆସନ୍ତି। ଆଉ ଇଏ ତ ବର୍ଷା ଦିନ ନା ହୁଁ। ଶୀଘ୍ର ଯିବେ ଶୀଘ୍ର ଆସିବେ ଏଇ ବର୍ଷା ଦିନରେ ଇଏ ଯାଉଥିବେ କେତେଟାରେ ସାତଟାରେ କି ଛଅଟାରେ ଯାଉଥିବେ
ହଁ ଛଅଟାରେ ଯାଉଚନ୍ତି ଆସୁଚ଼ନ୍ତି ସାଢେ ଗୋଟେ ରେ।
ଛଅଟାରୁ ଯାଇକି ଆଇଲା ବେଳକୁ ସାଡେ ଗୋଟେ ହେଇଯାଉଚି ଛୁଆ ତ ପୁରା ହାଲିଆ ହେଇ ଯାଉଥିବେ।
ହଁ ଆସିଲା ବେଳକୁ ବି ପୁରା ଝାଳ ରେ ଗାଧୋଇ ପଡୁଚନ୍ତି ବା। ହଉ ରଖୁଚି ତା ହେଲେ ଆଉ କେତଳେ କଥା ହେବି।
ହଁ, ଅଁ